ହାଲୋ। ହାଲୋ।
ହାଲୋ।
ହଁ ଭାଉଜ କଣ କରୁଛ?
ଏ ଏଇ ବସିଛି ଛାତ ଉପରେ ଆଉ।
ଛାତ ଉପରେ ଆ ବଢିଆ ପବନ ଦଉଥିବ ଆଉ।
ହଁ ବର୍ଷା ତ ଝିପି ଝିପି ପକଉଚି।
ହଁ।
ହଁ।
ଆଉ ଆଜି ତ ମେଘ ହେଇଛି କାଲି ହେଇଥିଲା ଆଉ ଆମେ ତ ଦି ଦିନ ହେଲା ଖେଳି ପାରୁନୁ ଆଉ ମୁଁ ଖେଳିବା ପାଇଁ ବହୁତ ଇଚ୍ଛା କରୁଛି ଖେଳିବା ପାଇଁ। ଦେଖିଲା ବେଳୁ ଠିକ୍‌ ଠାକ୍ କଣ୍ଡିସନ ଥିବ ଦିଟା ବେଳେ। ଟିକେ ମୋବାଇଲ ଟିକେ ଦେଖୁଥିମି ଦେଖୁଥିମି ନିଦ ନାଗିବ ଶୋଇପଡିମି। ଠିକ୍ ଉଠିଲା ଆଳକୁ ଚାରିଟା ବେଳକୁ ଆମେ ଖେଳିଯାଉ ଚାରିଟା ବେଳକୁ ବି ଖରା ଦେଇ ନଥାଏ କି।
ହଁ।
ଆଉ ଦେଖିଲା ବେଳୁ ଉଠିଲା ବେଳକୁ ମେଘ ଦୁରୁ ଦୁରୁ।
ଦି ଦିନି ହେଲା ବର୍ଷା ହଉଛି ଆଉ।
ହଁ। ବର୍ଷା ହେଲା ଭଲ ଗୋଟେ ଆଡୁ ମାନେ ଥଣ୍ଡା ପାଗ ହେଇଗଲା। ଆଉ ପୁରା ସବୁ ଥଣ୍ଡାମୟ ହେଇଯାଇଛି ପୁରା ପରିବେଶ। କିନ୍ତୁ ଖେଳି ହଉନି ଆଉ।
ହଁ ଆଉ ଦୋଳି କୋଉଠି ପଡିଛି। ଦୋଳି ତମ ଗାଁରେ ପଡିଛି ନା।
ଦୋଳି ଆମ ଗାଁରେ ପଡିନି ଏଇ ପାଖ ଗାଁ ରେ ପଡିଛି ଆଉ।
ଆଉ ଆଜି କଣ ଖାଇଛ?
ଆଜି ଖାଇଥିଲି ପଖାଳ। ବଢିଚୁରାକୁ ଝୋଳ ତାସହିତ ପଣସ ଭଜା ତରକାରୀ ଗୋଟେ ବୋଉ କରିଥିଲା।
ଆଉ ଚାରିଟା ବେଳେ।
ଚାରିଟା ବେଳେ କଣ ଖାଇଛ? ହାଲୋ।
ହାଲୋ ହଁ ଚାରିଟା ବେଳେ ଏଇ ଜଳଖିଆ ଥଣ୍ଡା ଫଣ୍ଡା ପିଇ ଦେଇଥିଲି।
ହଁ।
ହାଲୋ।
ଆଇଁଷ କରିନ କି?
ନା ରାତିରେ କରିମୁ ଆଉ।
ହଁ ଆମର ଆଜି ତ ରୋଷେଇ ହେଇଥିଲା। ହଁ।
ହଁ ହଁ ଭାଉଜ।
ଆମର ଆଜି ରୋଷେଇ ହେଇଥିଲା। ଚିକେନ ହେଇଥିଲା।
ହଁ।
ଆଉ ବାଇଗଣ ଭଜା ହେଇଥିଲା ଭେଣ୍ଡି ଆଳୁ ଭଜା ହେଇଥିଲା।
ଆଉ ଏତେ କଥା ପୁରା କରୁଛ, ଆଉ ଡାକୁନ କେତେବେଳେ।
ଆମ ଘରକୁ ଆଜି ବନ୍ଧୁ ବି ଆସିଥିଲେ ରଜ ପାଇଁ।
ହଁ।
ହଁ ସେମାନେ ଗଲେ ତିନିଟା ବେଳକୁ।
ହଁ।
ତିନିଟା ବେଳକୁ ଗଲେ ତ ବର୍ଷା ଆରମ୍ଭ ହେଇଯାଇଛି ଆଉ।
ହଁ ହଁ ଆଉ ଆଉ ରଜ ପାଇଁ କେମିତି କଣ ପ୍ରିପାରେସନ ସବୁ ଚାଲିଛି ରଜରେ କଣ ଆଇଟମ ହବ।
ହଁ ମଟନ ଫଟନ ହବ ଆଉ।
ଅହ ଆମର ତ ମୁଁ ତ ମଟନ ଖାଏନେଇ ଆଉ।
ଘରେ?
ଆଁ।
ଘରେ ଖାଆନ୍ତି ନା ଖାଆନ୍ତିନି?
ଘରେ ଖାଆନ୍ତି ନାହିଁ କେହି ସେଇଥିପାଇଁ ଘରେ ହୁଏ ନେଇଁ ଆଉ।
ଉଁ ହୁଁ।
ହଁ।
ଆଉ।
ଆଉ ମୁଁ ତ ଇଣ୍ଟନସିପ କରିଛି ପଳେଇବି। ଲାଷ୍ଟ ରଜ ଦିନ। ଭୁବନେଶ୍ଵର ହୁଁ ହୁଁ ହୁଁ ଭୁବନେଶ୍ଵର
ହଁ।
ହୁଁ ଯିବି ମାସେ ରହିବି ମାସେ ରହିକି ଆସିବି ଆଉ।
କଣ ଏରା ମମର କୋର୍ସ ଟା?
ଉଁ।
ନାଁ କଣ, ଏଟା କଲେ କଣ ହବ?
ଏଟା ଗୋଟେ ଏକ୍ସପ୍ରିଏନ୍ସ ସର୍ଟିଫିକେଟ୍ ହବ ଆଉ। ଵିଟେକ୍ ଷ୍ଟୁଡେଣ୍ଟ ପାଇଁ ଥ୍ରୀ ବର୍ଷରେ ଗୋଟେ ଇଣ୍ଟରନସିପ ଦରକାର।
ଓହୋ ଆଉ ପଇସା କେତେ? ପଇସା ଦବାକୁ ପଡିବ ନା ସେମିତି।
ହଁ ଇଣ୍ଟନସିପ କୋର୍ସଟା ନେଇଛନ୍ତି, ଛଅ ହଜାର ଟଙ୍କା।
ହଁ।
ଆଉ ଯାହା ରହିବା ଖର୍ଚ୍ଚ ଯଦି ହଷ୍ଟେଲ ପାଇଗଲି ଭଲ। ଯଦି ନ ପାଇଲିି ସେଠି ଫୁଣି ବାହାରେ ରୁମ୍ ଦେଖିବାକୁ ପଡିବ ଆଉ।
ହୁଁ ତମ ସାଙ୍ଗ ପିଲା କରୁଛନ୍ତି ନା ତମେ?
ହଁ ସାଙ୍ଗ ପିଲା ତିନି ଜଣ ମିଶିକି ଯାଉଛୁ ବା।
ହଁ। ଆଉ। ଆଉ ଲାଇନ ଅଛି ନା ଆଜି?
ହଁ କରେଣ୍ଟ ଅଛି। ଏଇ ଛକ କତିରେ ତ ବସିଛୁ ଆଉ।
ହୁଁ।
ହୁଁ।
କାଲି ଥିଲା ନା?
କାଲି ହଁ। କାଲି ନଥିଲା ମ। କାଲି ଲାଇ ଯଉ ବର୍ଷା ପାଇଁ କାଟି ଦେଇଥିଲା କାଲି ଏଇ ଟାଇମ ରେ ବର୍ଷା ଚାଲିଥିଲା ନା ପୁରା। ଜୋରଦାରିଆ ସେଇଥିପାଇଁ। ହୁଁ ଆଉ।
ଆଜ୍ଞା। କାଲି ଶୋଇଲ କେମିତି?
ସେମିତି ଝରକା ଖୋଲିଦେଲି।
ମଶାତ ଲାଗୁଥିବେ?
ମଶା ଲାଗୁନାହାଁନ୍ତି। ଆମ ଘର ପାଖରେ ମଶା ଲାଗୁ ଲାଗନ୍ତି ନାଇଁ।
ଆମର କାଲି ଇ ଆମର ଇନଭର୍ଟର ଥିଲା ଚାର୍ଜ ଠିକ ଠିକ ରାତି ଗୋଟେ ଦିଟା ହେଇଛି ଫ୍ୟାନ ଫ୍ୟାନ ସବୁ ଲାଇଟ୍ ବନ୍ଦ ହେଇଗଲା ଆଉ।
ଓହୋ।
ଚାର୍ଜ ସରିଗଲା। ତାପରେ ଲାଇନ ଆସିଲା।
ଆଉ ରଜରେ କୁଆଡେ ବୁଲ ଆଉ ର ଓହୋ ଆଉ ରଜରେ କୁଆଡେ ବୁଲାବୁଲି କରିବା ପାଇଁ କଣ ପ୍ଲାନିଂ ଅଛି ନା ନାହିଁ?
ଆମ ଏଇ ପାଖ ଗାଁରେ ହଉଚି ଆମେ ତ କୋଉ ବର୍ଷ ମୁଁ ଯାଇନେଇ ଏଇ ଛୁଆ ଗୁଡା ଯାଆନ୍ତି। ଭାବୁଛି ଏଇ ବର୍ଷ ଯିବା ପାଇଁ।
ହଁ ଯାଇକି ବୁଲାବୁଲି କରିକି ଆସିବ। କଣ ରଜରେ ସବୁ ବୁଲାବୁଲି କରୁଛନ୍ତି।
ହଁ।
ହଁ। ଆଉ ଆମେ ବି ତ ଭାବୁଛୁ ବୁଲିବା ବୁଲିବୁ ଦି ଦିନି ମୋର ତ ଦି ଦିନ ଟାଇମି ଅଛି ବୁଲିବା ପାଇଁ ଆଉ।
ଓହୋ ଭଲସେ ବୁଲିଦିଅ ଆଉ।
ହଁ
ହଁ ଆଉ ଆଜି ରାତିରେ କଣ ହବ?
ଆଜି ରାତିରେ ଆଜି କିବାରେ କହନି?
ଆଜି ଶୁକ୍ରବାର।
ଆଜି ଟିକେ ଦେଖିବା ଚିକେନ ଫିକେନ୍ କରିବି ମୁଁ ଆଉ।
ଗରମ ନା କ
ଆଁ। ଆମର ଗରମ ନା ଏଇ ତାପରେ ଥଣ୍ଡା ପାଗ ପଡିଗଲା ଗରମ ଏଥର ଖାଇବୁ। ଆ ରାତିରେ ମୁଁ ସବୁବେଳେ ଗରମ ଖାଏ ଗରମ ଭାତ।
ହଁ ହଁ।
ଆଉ ହଷ୍ଟେଲ ରେ ଥିଲା ବେଳେ ହଷ୍ଟେଲ ରେ ବାହାରେ ତ ରୁଟି ଆଉ।
ହଁ।
ହୁଁ ଆଉ ବାହାରେ ତ ମଗେଇକି ସବୁବେଳେ ଖାଉ। ଆଉ ରୋଷେଇ ଦେଇ ଏଇନା କୋରାପୁଟ ରେ ବା।
ହଁ ତମର ପା ଦୁଇ ଜଣ ଦେଇ।
ହଁ ଦି ଜଣ ବା ଜଣେ ଘରେ ଅଛି। ପିଜି ଏବେ ପିଜି ର ଏକ୍ଜାମ ଏବେ ଚାଲିଛି। ତାର ଏକ୍ସାମ ଦବା ପାଇଁ ଯାଉଛି ଆଜି ଗୋଟେ ଯାଇଥିଲା ଦବା ପାଇଁ।
ଆଉ ଆର ଦେଇ।
ଆର ଦେଇ ପା କୋରାପୁଟ ରେ ବାପା ତା ସହିତ ଅଛନ୍ତି।
ହଁ।
ହଁ।
କେବେ ଆସିବେ?
ଆଉ ଆସିବା ତାଙ୍କର ଠିକ ନାହିଁ।
ହଁ।
ହଁ ଆସିବା ଟା ଆମର ଠିକ ଠି ନାହିଁ ଯେତେବେଳେ ଛୁଟି ଅଫିସିଆଲି ଛୁଟି ଯେତେବେଳେ। ଆଉ ଏତେ ବାଟରେ ଯାଇକି ରହୁଛନ୍ତି ଯେତେବେଳେ ଆଉ ଆସିବେ କି ଟିକେ ଟିକେ ଛୁଟି ପାଇଁ। ନୁହେଁ କି।
ହଁ ହଁ।
ଯେତେବେଳେ ଅଫିସିଆଲି ଯେତେବେଳେ ଛୁଟି ହବ ଧର ଦଶହରା ହେଲା। ସେ ଦଶ ଦିନ ଖଣ୍ଡେ ଛୁଟି ମିଳିବ ତାଙ୍କର ତ ଯିବା ଆସିବା ହେଇଯାଉଛି। ଦି ଦିନି। ସେ ଖାଲି ଆସିବେ ଦି ଦିନି ହୁଁ ଗୋଟେ ରାତି। ହଁ କୋରାପୁଟ ଟା ଆମର ଓଡିଶା ଭିତରେ ଯାଉଛି ନା।
ହୁଁ।
ହଁ। ଆଉ ଖୁସି ହରିକା ଝିଅ ହରିକା କଣ କରୁଛନ୍ତି?
ଝିଅ ପୁଅ ପାଠ ପଢୁଛନ୍ତି ମାଡଗୋଳ ହଉଛନ୍ତି। ଆଉ ପୁଅ ଟା ତ ବହୁତ ଚଗଲା ହଉଛି ଯେ କଥା ମାନୁନି ବହୁତ ମାଇଲିନି।
ହିଁ ତାକୁ ମାଡ଼ ଟିକେ ଦରକାର ଛୁଆ ମାନେ ମାଡ଼ ଖାଇଲେ ସାଇଜି ହେବେ।
ବହୁତ ଚଗଲା ହଉଛି ମୁଁ ଯେତିକି ବାଡି ଆଣୁଛି ମ ବାଡି ଲୁଚେଇକି ଫିଙ୍ଗି ଦଉଛି। ନୁଚେଇ ଦଉଛି କହୁଛି ମତେ କପାଇଁ ତମେ ମାରୁଛ। ହଁ।
ହୁଁ ହଁ।
ଟିକେ ଗାଲୁଆ ବି ଅଛି।
ହଁ ସେ
ଆ
ସେ ଛୁଆ କଣ କି ଆଖପାଖ ଛୁଆ ଯୋଉ ଭଳିଆ ସେ ଛୁଆ ସେଇ ଭଳିଆ ହେବେ। ଯଦି ତାଙ୍କୁ ଆଇତି କରି ରଖିପାରିବ। ମିଶାମୁଶି କମ କରିବେ ଯେ ଗାଁ ଛୁଆଙ୍କ ସହିତ ତାହାନେ ସିଏ ଭଲରେ ରହିବେ ନହେଲେ ଛୁଆ ତ ଜାଣିଛ ଗାଁ ଛୁଆଙ୍କ ସହିତ ପଡିକି ଗାଁ ଛୁଆ ଇଏ ଚଗଲା ଭହକା ହେବେ ଆଉ। ତାର କୋଉ କ୍ଲାସ୍ ହେଲା ଏଇଥର ପ୍ରଥମ ହେଲା?
ତାର ପ୍ରଥମ ହେଲା।
ହଁ ଏଇଟା ପଢୁ ପଞ୍ଚମ ଷଷ୍ଠ ସପ୍ତମ ଆଡେ ପଢୁ ଆଉ ନେଇକି ହଷ୍ଟେଲ ରେ ରଖେଇଦବ କୋଉଠି।
ହଁ ବା ଆଉ ମୁଁ ଭାବୁଛି ନହଲେ ହଷ୍ଟେଲ ଏ ହଷ୍ଟେଲରେ ବି ଛୁଆ ବହକା ନୁହିଁକି।
ହଁ ହଷ୍ଟେଲ ରେ ଆଉ ସବୁ ଛୁଆ ସେଇଠି ହଷ୍ଟେଲରେ ପଢିବେ। କିନ୍ତୁ ହଷ୍ଟେଲ ରେ କଣ ବହକା ହେବେ ହଷ୍ଟେଲରେ କଣ ତାଙ୍କର ଟାଇମ ରେଗୁଲେସନ ଅଛି। ଠିକ୍ ଠାକ ଯୋଉ ସମୟରେ ଯୋଉଟା କରିବା କଥା। ହେଇଟା କରିବ ମାନେ କରିବ। ବୁଝିଲ ନା, ଏଇ ଟାଇମରେ ପାଠ ପଢିବା କଥା ମାନେ ପାଠ ପଢିବ।
ହଁ ପା।
ହଁ ମାନେ ଧର ସକାଳୁ ଧର ତାଙ୍କର ଟିଉସନ ଗୋଟେ ରହିବ। ର ହଷ୍ଟେଲ ମାନଙ୍କ ଭଲ ହଷ୍ଟେଲ। ସକାଳୁ ଗୋଟେ ଟିଉ ସନ୍ ରହିବ ଛଅଟାରୁ ତମେ ଉଠିବ ମାନେ ଉଠିବ। ଆମେ ଯେତେବେଳେ ହଷ୍ଟେଲ ରେ ରହୁଥିଲୁ ପ୍ଲସ ଟୁ ରେ ମାନେ ସକାଳୁ କାଳୁ ସେ ଜଣେ ୱାର୍ଡେନ ଅଛନ୍ତି। ନହେଲେ ମେନ୍ ଯିଏ ସାର୍ ପୁରା ହୋଲ ସମ୍ଭାଳନ୍ତି। ସେ ସକାଳୁ ଆସିକି ଆମକୁ ଉଠ ଉଠଅନ୍ତି ଉଠେଇକି ନେବେ ପୁରା ଉଠେଇ ଯିଏ ଶୋଇଥିବ ଆସିକି ପାଣି ଢାଲିଦେବେ। ପୂରା ତମେ ଉଠିବ ମାନେ ଉଠିବ ନହେଲେ ପିଟିବେ। ମାନେ ଆମେ ପ୍ଳସ ଟୁ ପଢିଲୁଣି ବଡ ବଡ଼ ପିଲା ହେଲୁଣି ଏତେ ସେ ସେତେବେଳେ ବି ପୁରା ଡିସିପ୍ଲିନ୍। ସକାଳୁ ଉଠିବ ପ୍ରେୟାର କରିବା ପ୍ରେ ପ୍ରେୟାର କରିବା ପାଇଁ ହଲକୁୁ ଯିବ। ହଲରେ ପ୍ରେୟାର କରିବ। ପ୍ରେୟାର କରିକି ଆସିକି ବ୍ରସ ଫ୍ରସ କରିକି ତାପରେ ଆଉ ଯୋଉ କଣ ତି କ୍ଲାସ ଯିବ। ନଅଟାରୁ ଉଁ ଗୋଟେ କ୍ଲାସ। କ୍ଲାସ ରୁ ଆସିକି ପୁଣି ଖାଇ ଦେଇକି ଖାଇଦେଇକି ପୁଣି ଦିଟା ସାଢେ ଦିଟରାରୁ ପୁଣି କ୍ଲାସ। ସାଢ଼େ ଦିଟାରୁ ପାଞ୍ଚଟା କ୍ଲାସ। ସାଢେ ଦିଟାରୁ ପାଞ୍ଚଟାରେ ଆସିକି ହସ୍ ଉଁ ଯେଉ ହଷ୍ଟେଲ କୁ ପୁଣି ଯିମୁ ଛଅଟାରୁ ନଅଟା ହଉଛି ଆମର, ଡିସି ଡାଉଟ୍ କ୍ଲିୟର କ୍ଲାସ୍ ସବୁ ଟିଚର ମାନେ ବସିଥିବେ ତମେ ସେଲ୍ଫ ଷ୍ଟଡି କରିବ। କଲାପରେ ଯାହା ଡାଉଟ୍ ଅଛି ପଚାରିବ। ନହେଲେ ଗୋଟେ ଗୋଟେ କ୍ଲାସ ବି ରାତିରେ ନେଇଯାଆନ୍ତି। ଏଇଭଳିଆ ଆଉ।
ହଁ।
ଛୁଆ ଆଉ ମିଶିକି ରହିଲା ମାନେ ଛୁଆ ଚଗଲା ତ ହେବେ। କିନ୍ତୁ ଯୋଉ ଡିସିପ୍ଲିନ ଯୋଉ ସମୟ ଅଛି ଯୋଉ ସମୟରେ ପାଠ ପଢିବା କଥା ପଢିବ। ଖେଳିବା ସମୟ ଏଇଠୁ ଏତିକି, ସେ ହବ ସେତିକି ଟାଇମ ଟା ତମର କରିବ।
ହଁ।
ଆଉ ହଉ ତାହାନେ ଭାଉଜ। ମୁଁ ଇଆଡେ ଆସିଛି ଟିକେ ବାହାରକୁ ଆଉ ଘରକୁ ଏଇନା ଯିବି ଆଉ। ପରେ କେତେବେଳେ
ହଉ ହଉ କରିବ କଥାହବା ଆଉ।
ହୋଉ।